ହାଲୋ,
ଆଲୋ, ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ, ଆପଣ କଣ କରୁଛନ୍ତି?
ହଁ ଏଠି ମୁଁ ଖଟ ଉପରେ ବସିଛି ଆଉ।
ଆଜ୍ଞା ଆଜ୍ଞା, ଆପଣ କଣ ଖାଇସାରିଲେଣି?
ନା ଖାଇନେଇ କଣ କରିବା ଟେନସନ୍‌ ରେ ତ ପେଟ ପୋଡିଗଲାଣି ଆଉ ଖାଇବି କଣ।
ଆଜ୍ଞା ଆଜ୍ଞା, ଆପଣ କଣ ଏଇ ଛୋଟ ମୋଟ ଟେନସନ ନେଉଛନ୍ତି ମ।
କଣ କରିବା ଜାଣିଛନ୍ତି ତ ଗରିବ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଚାଳ ନାଇଁ ଶୋଇଆକୁ।
ଆଉ ଟିକେ ଡାଇଲକ୍‌ ଟା ଭୁଲ୍ ହେଇଗଲା।
ଆଜ୍ଞା ଆଜ୍ଞା ଆପଣ କେତେଟା ଗଛ ଲଗେଇସାରିଲେଣି।
ଗଛ ଲଗେଇଚି ଦିଟା ଲଗେଇଥିଲି କିନ୍ତୁ ଝଡବାତ୍ୟା ହେଲା ଉପୁଡିଗଲା।
ନାଇଁ ନାଇଁ ଟୋଟାଲି କେତେଟା ଗଛ ଲଗେଇଛନ୍ତି କୁହନ୍ତୁ।
ଟୋଟାଲି ମୁଁ ସେଇ ଦିଟା ହିଁ ଲଗେଇଛି।
ଦିଟା ଲଗେଇଚନ୍ତି ସେବେଠାରୁ।
ଆଜ୍ଞା।
ମୁଁ ଆଜିର କଥା ପଚାରୁନି ମୁଁ ପୁରା ସେବେଠାରୁ ମାନେ ପ୍ରଥମ। ହଁ ବଡ ଗଛର ଛୋଟ ଛୋଟ ଗଛ କେତେଟା ଲଗେଇଛନ୍ତି ସେଇ କଥା ପଚାରୁଛି।
ଆ ହଁ ପ୍ରଥମ ଗଛର ତାଙ୍କ ପିଲା ଛୁଆ ଥିଲେ ହଁ ଦଶ୍ ଟା ଗଛ ଲଗେଇଛି ହଁ।
ଆଜ୍ଞା ଆଜ୍ଞା ସେଇ କଥା ପଚାରୁଛି ଆପଣ କହିବେ ଦଶ ଟା ଗଛ ଲଗେଇଛି। ଆପଣ ଗୋଟେ କହୁଛନ୍ତି ଦୁଇଟା ଗଛ ଲଗେଇଚ ସେ ଫୁଣି ଜଡ ବାତ୍ୟାରେ ଉପୁଡିଗଲା
ହଁ ଛୋଟ ଛୋଟ ଛୁଆ ତ ଉଡିଯିବେ ଆଉ କଁ କରିବା।
ଆଜ୍ଞା ଆଜ୍ଞା ତ ମୁଁ ଆଉ ଗୋଟେ କଥା ପଚାରୁିଥିଲି କି ଆପଣଙ୍କର କିଏ। ନାଇଁ ଆଉ କି ଆଉ କିଏ ଗଛ ଅଛନ୍ତି କି?
ଆଉ କିଏ ଗଛ ନା ନାହାନ୍ତି।
ନାଇଁ ନାଇଁ ମୁଁ ସେଇ ଯୋଉ କଣ ପଚାରୁଥିଲି କି। ଯୋଉ ମହିଳା ମିତ୍ର ବାଲା ଗଛ ଆଉ କିଏ ଅଛନ୍ତି କି?
ନା ମହିଳା ମାତା ଫାତା ବିଲକୁଲ ନାହାନ୍ତି ନାହାନ୍ତି ବି ବହୁତ ଭଲ।
କାହିଁକି?
ଆଁ ରହିଲେ ତ ଇନ୍ତି ଝଡ ବାତ୍ୟା ହବ।
ଆଜ୍ଞା ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କର କଣ? କେହି ମହିଳା ମିତ୍ର ନଥିଲେ।
ନା ବ ଉଁ। ଆ ଥିଲେ ହଁ ନଥିଲେ ନଥିଲେ। ଥିଲେ ଫୁଣି ଉଡ଼ିଗଲେ।
ଆଜ୍ଞା ଫୁଣି ଆସିଲେ ଫୁଣି ଉଡିଗଲେ।
ନା ଆଉ ଥରେ ଗଲେ ଆ ନା ନା ଥରେ ଆସିଲେ ଥରେ ଗଲେ ଆଉ ଆସି। ଆସି ନାହାଁନ୍ତି ନ ଆସନ୍ତେ କି ବହୁତ୍ ଭଲ କଥା।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତ ଏବେ ଆପଣ ଖାଲି ପୁରୁଷ ମିତ୍ର ମାନଙ୍କ ସହିତ ହିଁ ରହୁଛନ୍ତି।
ଆଜ୍ଞା ଆଜ୍ଞା।
ତ ତାହେଲେ ଆପଣ ଏବେ କଣ ଖାଇ ଖାଇବେ?
ହଁ ଯାହା ଖାଦ୍ୟ ହୋଇଥିବ ଘରେ ଏବେ।
ଆଜ୍ଞା ତ ମୁଁ ଆପଣଙ୍କ ଆପଣଙ୍କୁ ଚିକେନ ବିରିୟାନୀ ଆସେ?
ଆଜ୍ଞା ଚିକେନ ବିରିୟାନୀ ମୋତେ ଗରମ ପାଣି ଛଡ଼ା କିଛି ରୋଷେଇ କରି ଆସେନି। ହଁ ତଥାପି ମୁଁ ଏବେ ଆ ଆମିଷ ଖାଉନି ନିରାମିଷ ହୋଇଯାଇଛି‌।
ଆପଣ କଣ ପାଇଁ ନିରାମିଶ ହୋଇଯାଇଛନ୍ତି?
ହଁ ମନ ଟିକେ ବାଧା ଥେଲା। ଖାଇ ତ ହେଉନାହିଁ ତ ସେଥିପାଇଁ ଏ ଅସୁବିଧା ଟି ହଉଛି ଆଉ।
ମନ ବାଧା କେଜାଣୀ କଣ ପାଇଁ ବଧେ କ୍ରିଷ୍ଣଙ୍କର ମାୟାର ମଧିଏ ଛନ୍ଦି ହେଇଯାଇଛି। ସେଥିପାଇଁ ମତେ ଆଉ ଆଇଁଷ ପାଟିକୁ ସ୍ୱାଦୁ ଲାଗୁନାହିଁ ଆଗରୁ ବାସ୍ନା ସୁଙ୍ଘିଲେ ମୋଟୁ ପତଲୁ ଯେମିତି କାଟୁନରେ ସିଙ୍ଗଡ଼ା ପଛରେ ଉଡି ଉଡିଯାଏ ମୁଁ ବି ଉଡି ଉଡି ଯାଉଥିଲି ପୁଣି କାନ୍ଥରେ ମାଡ଼ ହେଇଯାଉଥିଲି। ବାକି ଏବେ ଆଉ ମାଡ ହଉନି ତ ମତେ ଓଲଟା ଗନ୍ଧଉଛି ତ ମୁଁ ଭାବିଲି ନାଇଁ ଛାଡିଦବା।
ଆଜ୍ଞା ଆଜ୍ଞା ଆପଣ କହୁଥିଲେ କି ଆପଣ ମନ୍ଦିର ଯାଆନ୍ତି ବୋଲି।
ଆଜ୍ଞା ନିତ୍ୟ ଦିନ ମନ୍ଦିର ଯାଏ ଆଜି ସେ ସେ ମନ୍ଦିର ଗଲି ଦି ଘଣ୍ଟା ସେ ମନ୍ଦିରରେ ରହିଗଲି।
ଆଜ୍ଞା ଆଜ୍ଞା ଆପଣ କୋଉ ମନ୍ଦିର ଯାଇଥିଲେ?
ହଁ ମୁଁ ତ ନିିତି ଦିନ ଯାଏ ଆମର ବିଜୁ ତ ବିଜୁ ପଟ୍ଟନାୟକ କଣ କହୁଛି ଆପଣଙ୍କ ବି ଜେ ପି ନଗରରେ ଗୋଟେ ଅଛି ଆମ ରାଧାକୃଷ୍ଣ ମନ୍ଦିରଟି। ରାସ୍ତା ମଝିରେ ନାଇଁ ବି ଆଜ୍ଞା ଆଜ୍ଞା।
ମନ୍ଦିର ଆଜ୍ଞା ଆଜ୍ଞା ମୁଁ ଜାଣିପାରିଲି ତ ଆପଣ ସେଇ ମନ୍ଦିର ଯାଆନ୍ତି।
ଆଜ୍ଞା ଆଜ୍ଞା ନିଶ୍ଚୟ ଦ୍ୱାଦଶ ଶ୍ରେଣୀରୁ
ଆଜ୍ଞା କୁହନ୍ତୁ।
ଦ୍ବାଦଶ ଶ୍ରେଣୀରୁ ମୁଁ ଯାଉଛି ଆଉ।
ଆଜ୍ଞା ଆଜ୍ଞା ତ ଆପଣ ତାହେଲେ ନିତିଦିନିଆ କଷ୍ଟମର ସେଠିକାର?
ଆଜ୍ଞା ଆଜ୍ଞା ଭକ୍ତ କଷ୍ଟମର ତ ନୁହଁ ସେଇଟା କୋଉ ଗ୍ରୋସରୀ ଦୋକାନ ନୁହଁ, ଆଜ୍ଞା।
ଆଜ୍ଞା ଆଜ୍ଞା ସେ ସେଇ ତ ମୁଁ ଆପଣଙ୍କୁ ଅଲଗା ଟିକେ ଲାଙ୍ଗୁଏଜ ରେ କହିଦେଲି ଆଉ। ଅଲଗା ଭାଷାରେ ଆଉ ଆଜ୍ଞା। ତ ଅ ଆପଣ ତାହେଲେ କୃଷ୍ଣଙ୍କର ଭକ୍ତ ଅଟନ୍ତି।
ଆଜ୍ଞା ଆଜ୍ଞା।
ଆପଣଙ୍କୁ କୃଷ୍ଣଙ୍କର ହିଁ କାହିଁକି ଭକ୍ତ ହବାର ଥିଲା? ଆଉ କାହାର ବି ହେଇ ପାରିଥାନ୍ତେ ଯେମିତି କି ଶିବ, ହନୁମାନ ହୁଁ ତାଙ୍କର କଣ ପାଇଁ ଭକ୍ତ ହେଲେ ନାହିଁ?
ତା କହିବାକୁ ଗଲେ ତ ସମସ୍ତେ ଏକ୍। ହେଲେ ବାକି ତାଙ୍କର ଗୋଟେ ଅଲଗା ପ୍ରକାର ଶକ୍ତି ଅଛି। ସେ ମତେ ଆଚମ୍ବିତ କରେ। ଆଉ, ତାଙ୍କର ପାଣି ବି ମୋ ଦେହରରେ ଶିରା ପ୍ରଶିରାରେ ପୁରା ଭାସିଉଠେ। ତ ତାଙ୍କ ପ୍ରତି ମୋର ଅଧିକା ଲୋଭ ଅଛି, ଭ କ୍ତି ଅଛି, ଶକ୍ତି ଅଛି, ମୋକ୍ସ ଅଗରବତୀ ଅଛି। ତ, ସେଇଥି ପାଇଁ ତାଙ୍କ ପାଖକୁ ନିତ୍ୟ ଦିନ ଯାଉଛି ଆଉ।
ଆଜ୍ଞା ଆପଣ ନିତ୍ୟ ଦିନ କଣ ଦୀପ ଲଗାଉଛନ୍ତି, ନା ଧୂପ କାଠି ଦେଉଛନ୍ତି, ନା ଖାଲି ମୁଣ୍ଡିଆ ମାରିକି ଆସି ଆସି ଯାଉଛନ୍ତି।
ନା ନା ଖାଲି ମୁଣ୍ଡିଆ ମାରିକି ଆଉଚି ହଁ ମଝିରେ ମଝିରେ ଟିକେ ଇଚ୍ଛା ହେଲେ ଦୀପ ଲଗେଇ ଦଉଚି, ଆଉ ବନ୍ଧୁ କିନ୍ତୁ ସବୁ ବୁଧବାର ଲଗଉଛନ୍ତି। ତାଙ୍କ ସହିତ କେତେବେଳେ ମୁଁ ଟିକେ ବୁଧବାର ଲଗେଇଦିଏ।
ଆଜ୍ଞା ଆଜ୍ଞା ଆପଣଙ୍କର କେଉ ବନ୍ଧୁ ସେଇ ଯୋଉ ଆମ୍ ଆଆରେ ସେଇ ସେଇ ବନ୍ଧୁ।
ନା। ନା, ସେଇ ବନ୍ଧୁ ଯାଉନାହାନ୍ତି, ସେଇ ବନ୍ଧୁ କହୁଛନ୍ତି, ମୁଁ ଲିଙ୍ଗରାଜ ମନ୍ଦିର ସବୁବେଳେ ସକାଳୁ ଉଠିକି ଯିବି। ଦେଖିଲା ବେଳକୁ ସେ ସବୁବେଳେ ଦିନ ବାରଟାରେ ଉଠୁଛନ୍ତି, ଅତି ବଦ୍ଧ ଅଭ୍ୟାସ ମିଥ୍ୟାବାଦୀ ଲୋକଟି କଣ କରିବା?
ଆଜ୍ଞା, ଆଜ୍ଞା। ଆପଣ ଏମିତି କଣ କହିଦେଲେ ତାଙ୍କୁ ମୁଁ ତ ନିଜେ ଉଠୁଛି ବାରଟା ବେଳକୁ, ତ ମତେ ବି ସେଇୟା କହିଦଉଥିବେ।
ତାହେଲେ, ଆପଣ ତାହେଲେ ଡବଲ ମିଥ୍ୟାବାଦୀ ଲୋକ କହିଆକୁ ପଡିବ ଆପଣଙ୍କୁ।
ଆଜ୍ଞା, ଆଜ୍ଞା ନାଇଁ ନାଇଁ, ମୁଁ କା ଆଜି କିନ୍ତୁ ଶୀଘ୍ର ଉଠିଥିଲି। କିନ୍ତୁ ମୁଁ ସବୁଦିନ କଥା ଦେଇକି ମୁଁ କଥା ର ଖିଚି ଆପଣଙ୍କ ପାଇଁ ୱେଟ ମଧ୍ୟ କଲି, କିନ୍ତୁ ଆପଣ ଯେହେତୁ ମତେ ଯୋଗାଯୋଗ କଲେ ନାହିଁ, ସେଥିପାଇଁ ମୁଁ ବାଧ୍ୟ ହୋଇ କି ତାଙ୍କ ସହିତ ପଳେଇ ଗଲି।
ଆଜ୍ଞା, ଆଜ୍ଞା। ଆପଣଙ୍କର ଯୋଗାଯୋଗ ମତେ ସକାଳୁ ଉଠିକି କିଛି ଆସିନଥିଲା। ତ ମୁଁ ଭାବିଲି, ବୋଧେ ନିଜେ ଶୋଇଛନ୍ତି ମ ଘୁଙ୍ଗୁଡି ମାରିକି ମତେ ନ ଉଠେଇ। ତ ମୁଁ ଭାବିଲି ଆଚ୍ଛା ଠିକ ଅଛି, ମୁଁ ଖରାପ।
ଆପଣଙ୍କୁ ଅ ଯୋଗାଯୋଗ କରିବା ପାଇଁ ଏକ ପଠେଇ ବି ଏମ୍ ଏସ୍ ଏ ଏଜି କିନ୍ତୁ ଯେହେତୁ ମୁଁ ପଚାରିଆ ପ ପଠେଇ ପାରଲି ନାହିଁ ତାହା, ତେଣୁ ମୁଁ ସେଥିପାଇଁ ଆପଣଙ୍କ ନିକଟରେ ବହୁତ ଦୁଃଖୀ ଅନୁଭବ କରୁଅଛି। କାରଣ ପଠେଇ ପାରିଲିନି ତ ଆଉ କଣ ଦୁଃଖୀ ହେବା କିଛି ଉପାୟ ହିଁ ନାହିଁ। ମୁଁ କିଛି ଆଉ କରି ହିଁ ପାରିବିନି ଦୁଃଖୀ ହେବା ଛଡା।
ଆଜ୍ଞା, ଆଜ୍ଞା। ହଁ ଚଳିବ। କିଛି ନାଇଁ ଦଶଟଙ୍କା ଯଦି ପଠେଇଦେବେ ଦୁଃଖୀଟା ସୁଖୀ ହେଇଯିବ। ଠିକ୍ ଅଛି ଚଳିବ କିଛି ଅସୁବିଧା ନାହିଁ। ନାଇଁ କିଛି ନାହିଁ ମୁଁ କଣ କହୁଥିଲି କି ଭୁଲିଗଲି ଆଉ ଆପଣ ଆଉ କଣ କୁ କୁହନ୍ତୁ? ମୁଁ ମନେ ପକେଇ କହୁଛି।
ଆଜ୍ଞା, ମୁଁ ତ ସେଇ କଥା କହୁଥିଲି। କି ଆପଣ ଗୋଟେ କଣ କହିଦେଇକି ରହିଗଲେ, ତାପରେ କହୁଛନ୍ତି, କିଛି ନାହିଁ ଆ କିଛି ତ ଅଛି। ଆପଣ ଗୋଟେ କହୁନାହାନ୍ତି।
କଣ କହିବାକୁ ଅଛି? କିଛି କହିବାକୁ ନାହିଁ ଆଉ। ଝଡ଼ ବାତ୍ୟା ହେଲା ପରେ ଜୀବନରେ ଆଉ କିଛି କହିବାକୁ ନାହିଁ।
ଆଜ୍ଞା ଆଜ୍ଞା। ଝଡ଼ ବାତ୍ୟା ଆପଣଙ୍କ ଜୀବନରେ ତାହେଲେ ଝଡ଼ ବାତ୍ୟା ହେଇସାରିଲାଣି।
ଆଜ୍ଞା ଆଜ୍ଞା।
କେବେଠାରୁ ହେଲା ସେ ଝଡ଼ ବାତ୍ୟା ଟା ବାତ୍ୟା ଟା?
ଝଡ ବାତ୍ୟା ଟା ହେଇଛି ଦି ମାସ ତଳୁ।
ଆଜ୍ଞା ଆଜ୍ଞା। ଦି ମାସ ତଳୁ ଆପଣ ସେଇ ଝଡ଼ ବାତ୍ୟା ଟା କେବେ ଆରମ୍ଭ ହେଇଥିଲା?
ଆରମ୍ଭ ହୋଇଥିଲା ଆମର ଆଜିକି ବର୍ଷେ ତଳେ କଣ୍ଟାକଣ୍ଟି। ହେଇନି ହବ। ଏଇ ଆଉ ମାତ୍ର ସେଇ ଦଶ ଦିନ ପରେ ଆଉ।
ଆଜ୍ଞା କିନ୍ତୁ ସେଇଟା ଖତମ ହେଇ ସାରିଲାଣି ସେ ଝଡ଼ ବାତ୍ୟା।
ଝଡ଼ ବାତ୍ୟା ଖତମ ହେଇ ସାଇଲାଣି। ସେ ଆଉ ଝଡ଼ ସିଏ ଯୋଉ ଗଛଟି କରିଥିଲା, ସେ ଗଛଟି ମଧ୍ୟ ଆଉ ଜଣଙ୍କ ଗଛ ଆଶ୍ରୟ ନେଇ ସାରିଛି। ବାକି ମୁଁ ସେଇ ଚଢେଇଟି, ଯିଏ ରହିଯାଇଛି ସେଇ ଗଛର ଆଶାରେ କି କା ନା ନା ହିନ୍ଦୀ କହିବା ନାହିଁ। ଆ କେବେ ଯାଇକି ଡ଼ାଳରେ ଯାଇକି ବସିବି ତ ଦେଖିଲାବେଳକୁ ଡାଳ ହିଁ ନାହିଁ। ଡାଳ ଯାଇଛି ଆମର କେଶର ପ୍ରତି ଶବ୍ଦରେ।
ଆଜ୍ଞା ଆଜ୍ଞା ବୁଝି ପାରିଲି।
ଆଜ୍ଞା ସେଇଥି ପାଇଁ ଛାଡ଼ନ୍ତୁ କଣ କରିବା। ଏଇତ ବର୍ଷ କିଛି ନୁହଁ ତା ଆଗରେ।
ଆଜ୍ଞା ଆଜ୍ଞା। ମତେ କାହିଁ ଲାଗୁଛି ଆପଣଙ୍କ ଗଛ ଫଳ ଆଉ କିଏ ଖାଇଗଲା।
ହଁ, ସତ କଥା। କେବେ ଲେମ୍ବୁ, କେବେ ସେଉ କଣ ନାଇ କଣ ଦଉଥିବ ସେ ଖାଉଥିବ।
ଆଜ୍ଞା ଆଜ୍ଞା ଆପଣ ଗଛ ଲଗେଇଲେ ଆଜ୍ଞା ଆଜ୍ଞା। ଆପଣ ଗଛ ଲଗେଇଲେ, ପାଣି ଦେଲେ, ଏତେ ସାରା ଜିନିଷ ତାଙ୍କୁ ପୃଷ୍ଟିସାର ଶ୍ୱେତସାର ଦେଲେ, କିନ୍ତୁ ଦେଖ ଦେଖିଲା ବେଳକୁ ଫଳ ଫଳିଲା ବେଳକୁ, ଆଉ କିଏ ଖାଉଛନ୍ତି।
ନିଶ୍ଚୟ ନିଶ୍ଚୟ ଭାବିଥିଲି, ମୁଁ ପ୍ରୋସେସର ଥିଲି ବଦଳରେ ମତେ ଭିଟାମିନ ଡି ମିଳିବ ଦେଖିବାକୁ କିଏ ଭିଟାମନ୍ ଡି ଇ ଏଫ୍ ଯି ଯାହା ବିି ପ୍ରକାର, ସବୁ ଖାଇଦଉଛି।
ଆଜ୍ଞା ଆଜ୍ଞା ଭିଟାମିନ୍ ୟୁ ମଧ୍ୟ।
ହଁ ୟୁ ଆଇ ଛାଡ଼ନ୍ତୁ ସେ କଥା ଛାଡ଼ନ୍ତୁ ହେ ବ୍ୟକ୍ତିଗତ କଥା। ନହେଲେ ମୋର ଅର୍ଥଟି ଉଡ଼ିଯିବ।
ଆଜ୍ଞା ଆଜ୍ଞା ଆପଣ ଟିକେ କଣ୍ଟ୍ରୋଲ ହେଇକି କହିବେ ନା ଆଉ।
କଣ କରିବା ଏଇ କ୍ଷେତ୍ରରେ ଟିକେ ମୁଁ ଯାଦା ଯାଦା କହିଦେଲି ସରି କ୍ଷମା କରିବେ। ଟିକେ ବେଶୀ ମୁଁ ଉତ୍ତେଜିତ ହେଇଯାଉଛି କଣ କରିବା। ଝଡ଼ ବାତ୍ୟା ଟା ମୋର ବହୁତ ଯଅ ଅନିଷ୍ଟ କରିଛି ଆଉ କଣ କରିବା।
ଏଇ ଗୋଟିଏ ଝଡ ବାତ୍ୟା ଥିଲା ନା ଆଗରୁ ଅନେକ ଝଡ ବାତ୍ୟା ଯାଇକି ଆସି
ନା ନା ଅନେକ ଝଡ଼ ଅନେକ ଝଡ଼ ବାତ୍ୟା ଅଇ ହେଇଥିଲେ ତ ଏଇ ମୋ ଏଇଟା ମୋ ପାଇଁ କିଛି ହେଇନଥାନ୍ତା ଯେହେତୁ ଏଇଟା ପ୍ରଥମ ଝଡ଼ ବାତ୍ୟା ତ ବୁଝିପାରୁଥିବେ ଆଉ
ଆଜ୍ଞା ଆଜ୍ଞା ଆପଣ ତ ତାହେଲେ ଏଇ ଯୋଉ ଦି ମାସ ଆପଣ ପୁରା ଝଡ ବା ତ୍ୟା ଆପଣଙ୍କ ମନ ଭିତରେ ହେଇକି ଆପଣ ପୁରା କାନ୍ଦି ପକେଇଥିବେ?
ନା ସ କାନ୍ଦିଚି ହେମିତି ହଁ କେବେ କେବେ କାନ୍ଦିଚି ଡେଲି କାନ୍ଦିନି। ମୁଁ ଏତେ ବି ଆ ସେମିତିଆ ନୁହଁ ତ ବେଶୀ କାନ୍ଦି ନାହିଁ ଦୁଃଖକୁ ଚାପିକି ହସିବାଟା ବି ସି କ୍ଷ୍ୟା ନିହାତି ଜରୁରି ଯେହେତୁ ଆମେ ମଣିଷ କୁକୁର ନୁହଁ ଯେ ଭୋ ଭୋ କରିବି ତ ତ ମୁଁ ସେଇଆ ଅଫ୍ ଠିକ ଅଛି ଆଉ।
ଆଜ୍ଞା ଆପଣଙ୍କର ତ ବର୍ଷେ ମଧ୍ୟ ହୋଇନାଇଁ ଗଛ ଲଗେଇବାର ଆପଣ ଫଳ କିଏ ଖାଇଗଲା ଭାବନ୍ତୁ ଯିଏ ଆ ଆଠ ବର୍ଷ ହେଲାଣି ଗଛ ଲଗେଇଥିଲା ତା ଫଳ ଯଦି କିଏ ଖାଇଦେବ ତାକୁ କେମିତି ଲାଗିବ।
ଆଜ୍ଞା ଆଜ୍ଞା ସେଟା ମତେ ଏବେ ବାଧୁଛି କି ଯେତେବେଳେ ମୁଁ ମାମୁଁ ଘର ଯାଇକି। ମାମୁଁପୁଅ ସହିତ ମାମୁଁ ଘରେ ଆମ୍ବ ତଳିଟାରେ ଆମ୍ବ ତୋଳି ଦିଏ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣଙ୍କ ମାମୁଁଙ୍କୁ କେମିତି ଲାଗୁଥିବ ମୁଁ ଆମ୍ବ ଖାଇନି ଇଏ ଖାଇଦେଲାଣି ଆସିକି।
ନା ନା ସେଇଟା କହିବାକୁ ଗଲେନା ମାମୁଁଘର ଗଛ ନା ସେଇଟା କୋଉ କାହାର କୋଉ ମଉସାଙ୍କ ଗଛ ମୁଁ ବି ଜାଣିନି ବାସ। ଚୋରେଇଦେଇକି ଆଣେ ଆଉ।
ଆହୋ ଚୋରେଇ ଦେଇକି ଆଣନ୍ତି ଆପଣ ତାହେଲେ? ଇଏ ତ ବହୁତ ଖରାପ କଥା ଆପଣ କେମିତି ଚୋରା ଚୋରି କରୁଛନ୍ତି ଏମିତିଆ କଥା କରିବା କଥା ନୁହଁ।
ହଁ ବୋଧେ ସେଇ ଆମ୍ବ ଚୋରି କରିଥିଲି ଆଜି ବୋଲି ଆଜି ମୋ ଗଛ ଚୋରି ହେଇଗଲା ଆଉ।
ଆଜ୍ଞା ଠିକ କଥା କହିଲେ ଆପଣ ଆମ୍ବ ଚୋରି କରୁଚନ୍ତି ଦେଖିଲା ବେଳକୁ ଆପଣ ସୁଦ୍ଧା ମାନେ। କଣ କହିଲେ ଆପଣ କାଲି? ଫଳ ଚୋରି କରୁଥିଲେ କିନ୍ତୁ ଆପଣଙ୍କର ଯୋଉ ଫଳ ଦେଇଥାନ୍ତା ସେ ଗଛ ହିଁ ଚୋରି ହେଇଗଲା।
ଆଜ୍ଞା କଣ କରିବା। ଆଜ୍ଞା ଆଜ୍ଞା ମୁଁ ଭାବିଲି ସେ ବର୍ଷ ତ ବୁଡି ଯାଇଥିଲା ବୋଲି ଦେଖିଲା ବେଳକୁ ସେ ଭୁଲରେ ଫଳ ଏବେବି ଦେବେ ଦେବେ।
ଆଜ୍ଞା ଆଜ୍ଞା ଯୋଉ କୁହନ୍ତିନିକି କର୍ମର ଫଳ ମିଳିଯାଏ ଆପଣଙ୍କୁ ମିଳିଗଲା।
ହଁ କର୍ମର ଫଳ ତ ମିଳିଗଲା।
ଆଜ୍ଞା ମୁଁ କିଛି ସମୟ ପରେ ତାହେଲେ ଆପଣଙ୍କୁ ଯୋଗାଯୋଗ କରୁଛି ମୋର କୌଣସି ଏକ କାର୍ଯ୍ୟ ଆସିଗଲାଣି।
ଆଜ୍ଞା ଆଜ୍ଞା ଠିକ ଅଛି ଜୟ ଶ୍ରୀ ଜଗନ୍ନାଥ।